ମ୍ୟାଡ଼ାମ ହ୍ୟାଲୋ ନମସ୍କାର ମ୍ୟାଡ଼ାମ।
କେମତି ଅଛନ୍ତି?
ହଁ ଭଲ। ଆପଣ? ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କ ଘରେ କେମିତି ଅ
ହଁ ହଁ ସମସ୍ତେ ଭଲ ଅଛନ୍ତି।
ଆଉ ପାଣିପାଗ କେମିତି?
ଆଜି ସକାଳୁ ବର୍ଷା ହେଲାଣି ଯେ ଏବେ ବି ହଉଚି ଛାଡିବାର ନାହିଁ ଆଜି।
ହଁ ମାନେ ସବୁଆଡେ ଓଡିଶାରେ ସବୁ ଜାଗାରେ ଏ ବର୍ଷା।
ହଁ ଓଡିଶାରେ ବି ଓଡିଶା ବାହାରେ ବି ବର୍ଷା ହଉଛି। ଆମେ ବି ବାହାରକୁ ବୁଲିବାକୁ ଯାଇଥିଲୁ ସେଠି ବି ମାନେ ବର୍ଷା। କାଲି ଆସିକି ପହଞ୍ଚି ମୁଁ ଏଇ ଦାର୍ଜିଲିଂ ଗ୍ୟାଙ୍ଗଟକ ଆଉ କୋଲକାତା। କୋଲକାତାରେ ବର୍ଷା ନାଇଁ ଦାର୍
ଦାର୍ଜିଲିଂ ରେ ତ ପ୍ରାୟ ବର୍ଷା ରୁହେ ସବୁବେଳେ।
ସବୁବେଳେ ବର୍ଷା ହଁ। କିନ୍ତୁ ଏବେ ଖରା ଦିନେ ଟିକେ ଥଣ୍ଡା ଲାଗୁଥିଲା। ବର୍ଷା ଏବେ ଆମେ ଗଲାବେଳେ ଟିକେ ବର୍ଷା ପକେଉ ଥିଲା। ହାଲକା ଜୋର ବର୍ଷା ନାଇଁ ହାଲକା ବର୍ଷା ପକଉଥିଲା ଥଣ୍ଡା ଲାଗୁଥିଲା।
କିନ୍ତୁ ଭଲ ଲାଗୁଥିବ ଏବେ ମାନେ ସେ ବୁଲିବାକୁ ଟିକେ ବେଶୀ ଥଣ୍ଡା ନଥିବ ବହୁତ ଗରମ ନଥିବ।
ଭୂସ୍ଖଳନ ହଉଚି ପୁରା ପଥର ଖସି ଯାଉଚି ବର୍ଷା ପାଇଁ। ସେଟା ପ୍ରୋବ୍ଲେମ ଏବେ। ଆମେ ଗଲାବେଳେ ନ ଥିଲା। ଆସିଲା ବେଳେ ଦିଟା ଜାଗାରେ ହେଇଥିଲା।
କିଛି ଅସୁବିଧା ହେଇନି?
ନା ନା। ହଁ ହଁ ଭଲରେ ଯାଇକି ପଳେଇ ଆସିଥିଲୁ। ସେଇଟା ଗୋଟେ ପ୍ରୋବ୍ଲେମ ସେଠି।
ହଁ ମାନେ ବର୍ଷା ଯେହେତୁ ବହୁତ ଯୋଉଠି ଜାଗାରେ ହବ ମାନେ ଭୂସ୍କଳନ ବହୁତ ହବ।
ହଁ ସେଇଟା ଅସୁବିଧା କିନ୍ତୁ ଆମର ଓଡ଼ିଶାରେ କଣ ଗୋଟେ ଜାଗାରେ ହେଲା ମାନେ ବହୁତ ଟାଇମ୍ ଲାଗିଯାଏ। କିନ୍ତୁ ସେଇଠି ସାଙ୍ଗେ ସାଙ୍ଗେ ଯେହେତୁ ଗୋଟେ ରାସ୍ତା ସେଇଠି ନା ପୁରା ଗୋଟେ ରା ତା ଘାଟିରେ ଘାଟି କଟା ହେଇଛି ତ ସେଠି ସାଙ୍ଗେ ସାଙ୍ଗେ ସଫା କରିଦିଅନ୍ତି। ଯେମିତି ଗାଡ଼ି ଅଧଘଣ୍ଟେ ଚାଳିଶ ମିନିଟରେ ରାସ୍ତା ସଫା ହେଇଯିବ ଏମତି ଗାଡ଼ି ମଟର ଯାଇପାରିବ।
ହୁଁ ହୁଁ।
ଗୋଟେ ରାସ୍ତା ଯେହେତୁ ହଁ ହୁଁ। କିନ୍ତୁ ଆମେ ଆସିଲା ବେଳେ ଚାରଟା ସନ୍ଧ୍ୟା, ଚାରିଟା, ପାଞ୍ଚଟା, ବେଳେ ଗୋଟା ଆକ୍ସିଡେଣ୍ଟ ହେଇଯାଇଥିଲା। ତ ମାନେ ସେ ଲୋକ ଟାକୁ କାଢ଼ି ଦେଲେ ତ, ତିରିଶ, ଚାଳିଶ, ମିନିଟ ଭିତରେ ମାନେ ଗାଡ଼ି ବହୁତ ଲମ୍ବି ଥିଲା। ମାନେ କିଲୋମି ଦି କିଲୋମିଟର ଦି ପଟେ ପୁଣି ଗୋଟେ ରାସ୍ତାରେ ୱାନ୍ ୱେ ବହୁତ ସରୁ ରାସ୍ତା। କିନ୍ତୁ ସାଙ୍ଗ ସାଙ୍ଗ ସେଠି ଟ୍ରା ମାନେ ପୋଲିସ ଆସିକି ସବୁ ସଲ୍ୟୁସନ କରିଦେଇଥିଲା ଅଧଘଣ୍ଟା ଚାଳିଶ ମିନିଟ୍ ରେ ଗାଡ଼ି ଯାଇ ପାରିଲା।
ହଁ ଆମର ଏପଟେ ହେଇଥିଲେ ତ ରାସ୍ତା ବ୍ଲକ ହେଇଥାନ୍ତା।
ପକଇଯିବ ହଁ ହଁ ବହୁତ୍ ସେଠି ମାନେ ଗୋଟେ ମ ମାନେ ପାହାଡ଼ ସରେ ବି ଗୋଟେ ପତ୍ରଟିଏ ବି ତଳେ ପଡି ନଥିବ। ମାନେ ତଳେ ଗୋଟେ ପତ୍ର କି ଜରିଟେ ପକେଇଲେ ପାଞ୍ଚ ହଜାର ଫାଇନ୍।
ଆଚା କେମିତି ଜାଣିବେ କଣ କିଏ ପକେଇଲେ ନା କ୍ୟାମେରା ଲାଗିଛି?
କ୍ୟାମେରା ଲାଗିଛି ନହେଲେ ତମେ ଗୋଟେ ଗାଡ଼ି ରେ ଯାଇକି ପକଉଥିବ ପଛ ଗାଡ଼ି ଟା ସେଟା ଫଟୋ ଉଠେଇଦବ ସେଇଟା ସିଏ ଯାଇକି ସାଙ୍ଗ ଉଁ ହଁ ସିଏ ଯଦି କେସ୍ କରିବ ତ ଫାଇନ୍ ଦବାକୁ ପଡ଼ିବ ତମକୁ।
ହୁଁ ଆଉ ରୁଲେ ରେଗୁଲେସନ ନ କଲେ ତ
ବହୁତ କ୍ଲିନ ପତ୍ରଟେ ବି ପ ଡ଼ିନି ରାସ୍ତାରେ ଗୋଟେ ପତ୍ର ବି ପଡ଼ିନି ଏତେ କ୍ଲିନ।
ଆଉ ସେଠି ଆଉ କଣ କଣ ଜାଗା ସବୁ ଦେଖିଲେ ଦାର୍ଜିଲିଂ ରେ? ଆଉ କଣ ସବୁ ଭ
ଦାର୍ ଯେ ଏ ତ ପାହାଡ଼ ଗୋଟେ ବହୁତ ସୁନ୍ଦର ବୁଦ୍ଧଙ୍କର ସ୍ଥାନ ସେଠି ଅଛି। ମାର୍କେଟ ଏରିଆ ଗୋଟେ ବୁଲିଲୁ ତାପରେ ମୁଁ ଗଲୁ ଗ୍ୟାଙ୍ଗଟକ୍ ଗ୍ୟାଙ୍ଗଟକ୍ ରେ କିନ୍ତୁ ଗରମ ଥିଲା ସେଠୁ ଶହେ କିଲୋମିଟର ହବ। ପଞ୍ଚ ଛ ଘଣ୍ଟାର ରାସ୍ତା ଉ ଗେଙ୍ଗଟକ୍ ଗଲୁ। ସେଠି ରହିଲୁ ସେଠି ଗରମ ଲାଗୁଥିଲା। ସେଠୁ ଆଉ ଗୋଟେ ଜାଗାକୁ ଗଲୁ ଯୋଉଠିକି ଶୀତ ଦିନେ ସେଠି ବର ଫ ପଡ଼େ ଚାଇନା ବର୍ଡର ଇଣ୍ଡିଆ ବର୍ଡର ତ ଏବେ ବର୍ଷା ଦିନ ନା ହାଲ୍ ମେଘ ମେଘ ଥିଲା ଟିକେ ବର୍ଷା ପକଉଥିଲା। ଭଲସେ ଦେଖିକି ଆସିଲୁ ସେଠି ପାଞ୍ଚ ଡିଗ୍ରୀ ତାପମାତ୍ରା ଥିଲା।
ହେଲେ ଶୀତ ବସ୍ତ୍ର ସବୁ ନେଇକି ଯାଇଥିବେ
ଆମ ଶୀତ ବସ୍ତ୍ର ନେଇଥିଲୁ କିନ୍ତୁ କାମ ଦେଲାନି ସେଠି ଅର୍ ଭଡ଼ା ରେ ଆଣିକି ପିନ୍ଧିଥିଲୁ ଆମେ।
ହୋ ହୋ ମାନେ ଏତେ ଥଣ୍ଡା।
ହଁ ପାଞ୍ଚ ଡିଗ୍ରୀ ଥିଲା ବହୁତ୍ ଥଣ୍ଡା।
ହୁଁ ହୁଁ ହେନେ ଆମ ଓଡିଶାରେତ ଆମର କେତେ
ହଁ ବେଶ୍ ଆମର ସେଠି ହଁ ସେଠି ବେଶୀ ହୁଏ ତାପମାତ୍ରା। ସେଠି ଚାଇନିଜ୍ ମାନଙ୍କର ଘର ଥିଲା ତାଙ୍କର ଆର୍ମି ଥିଲେ। ଆମର ଆର୍ମି ମାନେ ଥିଲେ ଦେଖିକି ଆସିଲୁ ଆଉ।
ତାଙ୍କର ଆର୍ମିଙ୍କର ୟୁନିଫର୍ମ ଇଏ ସିଏ ସବୁ ଅଲଗା ଥିବ ନୁହଁକି ମାର୍ଚିଂ ଷ୍ଟାଇଲ୍?
ହଁ ହଁ। ତାଙ୍କର ଦି ତିନି ଜଣ ଥିଲେ ଆମର ଦଶ କୋଡ଼ିଏ ଜଣ ଥିଲେ ତାଙ୍କର ଆଉ କୋଉ ଭିତରେଥିବେକି କଣ ଆମେ ଦେଖ ଦେଖିନୁ ଘରବି ଥିଲା ଆମେ ଦୂରରୁ ଏତିକି ଦେଖି ପାରିଲୁ। କିନ୍ତୁ ସେ ପୁରା ମାନେ କେମିତି କହିଲେ କୁହୁଡ଼ି ହେଲେ ଯେମିତି ହୁଏନି ସେମିତି ପୁରା ହେଇଯାଇଥିଲା ମେଘ ଗୁଡ଼ାନା। ସେଟା ପାହାଡ଼ରେ ଦେଖାଯିବ ମେଗ ତବେଶୀ କ୍ଲିୟର ଦେଖି ଦେଖାଗଲାନି ପୁରା ଧୁଆଁଳିଆ ଭଳିଆ ଦେଖାଗଲା।
ହୁଁ ହୁଁ ହୁଁ ନା ଭିଉ ଗୁଡ଼ା ବହୁତ୍ ଭଲ ଥିବ।
ହଁ ଭିୟୁ ବହୁତ୍ ଭଲ ଥିଲା ଚାରିଆଡ଼େ ପାହାଡ଼ କିନ୍ତୁ ହଠାତ୍ କିନା ମେଘ ହେଇ ଘୋଡେଇ ଦଉଥିଲା ହଠାତ୍ କିନା ଖାଲି ହେଇଯାଉଥିଲା। ଆଉ ରାସ୍ତା ସାଇଟିରେ ଝରଣା ବହୁତ୍ ଭଲ ଥିଲା।
ବଢ଼ିଆ ଲାଗୁଥିବ ଆଉ ମାନେ ପୁରା ପ୍ରାକୃତିକ ଦୃଶ୍ୟ ସେଗୁଟାକ।
ହଁ ପାରା ହଁ ସେଗୁଡ଼ା ଭଲ ଲାଗେ ଆମରବି ଯଦି ଓଡିଶାରେ ଏମତି ଗଛ ଲାଗନ୍ତା ତାହେଲେ ବର୍ଷାଟା ଠିକ୍ ସେ ପଡ଼ନ୍ତା। ଆଉ ଏତେ ଖରାବି ହଅନ୍ତାାନି।
ଆମରତ ବୃକ୍ଷରୋପଣ ଆମର ଏପଟେ ହଉନି ଗ
ହଉ ଏବେବି ଆମେ ଏବେବି ଯଦି ଚାହିଁବା ଦଶ ପନ୍ଦର ବର୍ଷ ଆମର ମାନେ କ୍ଲାଇମେଟକୁ ଆମେ ନିଜେ ଠିକ୍ କରିପାରିବା।
ହଁ ଆରାମସେ କାହିଁକିନା ଆମେ ନିଜକୁ ଆମେ ନିଜ ଗାଁରୁ ଯଦି ଷ୍ଟାର୍ଟ କରିବା କି ନାଇଁ ଆମେ ପ୍ରତ୍ୟେକ ମାସ ଗୋଟେ ଦିନ ସମୟ ଦବା ବୃକ୍ଷରୋପଣ କରିବା। ପ୍ରତ୍ୟେକଟା ଗାଁରେ ଯେତିକି ଲୋକ ଅଛନ୍ତି ସେଇ ଅନୁସାରେ ସେତିକି ଗଣତି କରିକି ବୃକ୍ଷରୋପଣ କରିବା ଦଶ ବର୍ଷ ପରେ ସେବଡ଼ ଗ
କେୟାରବି ନବା ମାନେ ପ୍ରତି ଘର ହିସାବରେ ଜଣେ ଆଜି ଯାଇକି ପାଣି ଦେଲା ସାଇଜି କଲା କାଲି ଆଉ ଜଣେ ଦବ ସବୁ ଜଣେ ଜଣେ ଏମିତି ଦେବେ। ତ ଆରାମସେ ହେଇଯିବ ଗୋଟେ ମାସରେ ତିରିଶି ଜଣ ଲୋକ ିବେ ତତିରିଶି ଜଣ ପାଣି ଦେବେ କେୟାର ନେବେ ତାହେଲେ ଗଛ ଆରାମସେ ହବ। ବହୁତ୍ ଦଶ ପନ୍ଦର ବର୍ଷ କଣ ଆହୁରି ଜଲ୍ଦି ବଡ଼ ବଡ଼ ହେଇଯିବ।
ମାନେ ପ୍ରଦୂଷଣବି ଆମର କମିବ ଜଳ ପ୍ରଦୂଷଣବି କମିବ
ହଁ ଜଳବି ଅଭାବ ହବନି ବିଜୁଳି ଜଳ ଅଭାବ ହବନି ମାନେ ବିଜୁଳି ଅଭାବ ହବନି।
ହବନି ପୁଣି ବିଶୁଦ୍ଧ ଅମ୍ଳଜାନ ପାଇବ ସିଏ ଗୋଟେ
ଓଜନ ଆମର ଭଲ ଆସିବ ବର୍ଷା ଠିକ୍ ଟାଇମରେ ହବ। ତାପରେ ବର୍ଷା ହେଲେ ଆମର ଧାନ ଚାଷ ହେଇପାରିବ ସବୁ ପନିପରିବା ଚାଷ ଆରାମସେ ହେଇପାରିବ। ପରିବା ରେଟ୍ କମିବ ସବୁ ପ୍ରକାର ଅଛି।
ଖରାବି ଯୋଉ ଏତେ ଗରମ ହଉଚି ସେଗରମରୁ ତ ସମସ୍ତେ ଏବେ ମାନେ ଯୋଉ ଏସିି ବ୍ୟବହାର କରୁଚନ୍ତି ସିଏତ କମିଯିବ।
କମି ସବୁ ହେବ ଆମେ। ମୁଁ ଆଗରୁ ରାସ୍ତାରେ ଆସିଲା ବେଳେ ସବୁ ବଡ ବଡ ଗଛ ଥିବ ନା ଛାଇରେ ଠିଆ ହେଇ ପଡୁଥିଲୁ। ଏବେ ସେଇ ରାସ୍ତାରେ ଆସିଲା ବେଳକୁ ନା ଖରାରେ କୋଉଠି ଠିଆ ହେଇପାରିବ ନା ବର୍ସ ସାରେ କୋଉଠି ଠିଆ ହେଇପାରିବ ପୁରା। ଥୁଣ୍ଟା ରାସ୍ତା ଉଁ ରାସ୍ତା ବଢେଇବାକୁ ଯାଇକି ଏତେ ବଡ ବଡ ଗଛ। ସବୁ କାଟି ଦଉଛନ୍ତି। ସେଠି କିନ୍ତୁ ଗଛ ଆଘ ଏତେ ଗଛ ସିଆଡେ। ଉଁ ଯୁଆଡ଼େ ଦେଖିବୁ ଗଛ ଏ ବହୁତ ଭଲ ଲାଗିଲା ଆ ଆମର ଏମିତି ଓଡିଶାରେ ଯଦି ହୁଅନ୍ତା ବହୁତ ଭଲ ହୁଅନ୍ତା।
ଆପଣ ବିଦେଶରେ ଦେଖିନାହାନ୍ତି ଗୋଟେ ଗୋଟେ ଜାଗାରେ ଗଛ ଥିବ। ଗଛକୁ ରଖିଥିବେ ତା ତଳ ଦେଇକି ମାନେ ସେମାନେ ରାସ୍ ତା କରିଥିବେ ମାନେ ଗଛ ମଝି ଦେଇକି ଗଛ କାଟି ନଥିବେ।
ବାସ ହଁ ଆମର କିନ୍ତୁ ଏମ ଏମ ଏଠି ଏମିତି ନାଇଁ। ଲୋକମାନେ ଖାତିର କରୁନାହାନ୍ତି।
ସେମାନେ ଏବେ ଦେଖୁଛନ୍ତି ଏବିକା ଲାଇଫ ଦେଖୁଚନ୍ତି ଫ୍ୟୁ ମାନେ ଭ
ଫ୍ୟୁଚର ଦେଖୁନାହାନ୍ତି ବାସ୍। ମୁଁ ଆ ପିଲ ଆଗରୁ ଗୋଟେ ଥର ସେମିତି ମନାଲି ସିମ୍ଲା ଯାଇଥିଲି। ଗୋଟେ କୁରକୁରି ଜରିଟେ ପକେଇଲି ଜଣେ ସାର୍ କହିଲେ ତମେ ଏମିତି ଓଡିଶାରେ ପକଉଚ କି? ଆମର ସେଠି ଆମର ଏଇଠି ଅଭ୍ୟାସ ଯୋଗୁଁ ମୁଁ ସେଠି ପକେଇଲି।
ହୁଁ।
ଆମ ଅଭ୍ୟାସ ଟା ହିଁ ଖରାପ।
ମାନେ ଆମେ ଯଦି ଏବେଠୁ ବୃକ୍ଷରୋପଣ କରିବା ଟିକେ ମାନେ ପ୍ରକୃ ତିକୁ ଟିକେ ମାନେ ଗଛ ପତ୍ର ନ କାଟିକି ଯଦି ଟିକେ କରିବୁ ଗଛ ଲ ଗେଇବୁ ତାହେଲେ ଆମର ଯୋଉ ପିଲାଛୁଆ ଆସିବେ ସେମାନେ ମାନ ଟିକେ ଭଲରେ ରହିବେ ନହେଲେ ସେମାନେ ଅମ୍ଳଜାନ ବି ପାଇବେନି ପୁରା ମାନେ ଖରାପ ପରିବେଶ ହେଇଯିବ।
ଆରେ ଯଉ ଏନ ଏଚ ଉଁ ଏ ମୁଁ ଜାଣିନି ସେଇଟା କଣ ପାଇଁ ଲଗା ହୁଏ ଏନ ଏଚ ର ଦି ସାଇଡରେ। ଦି ଉଁ ଦି ସାଇଡ ଦିପଟ ରାସ୍ତା ଥିବ ମଝିରେ ଦେଖିବେ ଛୋଟ ଛୋଟ କନିଆ ରି ଗଛ ନହେଲେ କାଗଜ ଫୁଲ ମୁଁ ଚାହେଁ ସେଇଠି ଟିକେ ବଡ ବଡ ଯଦି ଗଛ ଲଗେଇ ପାରନ୍ତେ। କଣ ପାଇଁ ଲଗାଯାଏ ମୁଁ ଜାଣିନି ଆ ଏ କଣ ପ୍ରୋବ୍ଲେମ ଥିବ ବୋଲି ଲଗା ହଉଥିବ। ସେଠି ଯଦି ଡିଷ୍ଟାନ୍ସ ରେ ଡିଷ୍ଟାନ୍ସ ରେ ବଡ ବଡ ଗଛ ଲଗାନ୍ତେ। ଅମ୍ଳଜାନ ସେଇଠି ବି ହୁଅନ୍ତା ନା।
ଠି ବି ହୁଅନ୍ତା ବଡ ଗଛ ପୂର୍ବରୁ ଲଗଉଥିଲେ ମତେ ଲାଗୁଚି ଯୋଉ ଝଡ, ବର୍ଷା ପାଇଁ ଯୋଉଁ ମ ରାସ୍ତା ମଝିରେ ସବୁ ଗଛ ପଡିଲା। କିନ୍ତୁ କରିହବ। ନାଇଁ ନାଇଁ ଗୋଟେ ଗୋଟେ ଜାଗାରେ ଆପଣ ଦେଖିଛନ୍ତି ଆପଣ ଯୋଉ ଚନ୍ଦ୍ରଭାଗା ରୋଡ।
ହଁ ହଁ ହଁ ବହୁତ ବଢିଆ ହୁଁ ବହୁତ ବଢିଆ ଲାଗେ। ସେମିତି କରନ୍ତି ହୁଁ ହୁଁ ବହୁତ। ଆମର ଭୁବନେଶ୍ୱରରୁୁ ଖୋର୍ଦ୍ଧା ଗଲେ ଏନ ଏଚ ସାଇଡରେ କିଛି ଗଛ ନ ନାହିଁ।
ପୁରା ଥୁଣ୍ଟା ଥୁଣ୍ଟା ସେ ରାସ୍ତା।
ସେଇଗୁଡ଼ା ଲଗାନ୍ତେ ଯଦି ବହୁତ ଭଲ ହୁଅନ୍ତା।
ମାନେ ଯୋଉ ବସ୍ ଯାଉଥିବ ଖାଲି ଧୂଳି ଦେହ ଗୁଡା କୁଣ୍ଡେଇ ହଉଥିବ ପୁରା ଏମିତି ଲାଗୁଥିବ କିନ୍ତୁ।
ବିଲ୍ ପାସ୍ ପରେ ପାସ୍ ହବାକୁ ଲାଗିଛି ରାସ୍ତା ଆମର ବଜେଟ କେତେ କେତେ ବଢଉଛି। ଗଛ ପାଇଁ ଯଦି କଣ ବିଲ୍ ପାସ୍ ହୁଅନ୍ତା ଭଲ ହୁଅନ୍ତା ବୋଧେ ଯେ ଆମେ ଏ ଏତିକି ଗଛ ଲଗେଇଲୁ ଏ ବର୍ଷ ସେତିକି ଗଛ ଲଗେଇଲୁ। ମର ଆମେ କଲେଜରେ। ମୋର ମନ ଅଛି ଗୋଟେ ବଡ଼ ଏରିଆ ଥିଲା ସେଠି ବଡ଼ ବଡ଼ ଗଛ ଥିଲା। ଏଇ ବର୍ଷା ଦିନେ ବୃକ୍ଷରୋପଣ ସପ୍ତାହ ହୁଏ ଗୋଟେ ତ ଆମେ ମାନେ ସବୁ ଗଛ ଲଗେଇଥିଲୁ ଏବେ ମୁଁ ଦେଖିଲା ବେଳକୁ ସେଠି ବଡ଼ ବଡ଼ ବିଲ୍‌ ଡିଙ୍ଗ ହେଇଗଲାଣି ସେଇ ଏରିଆରେ। ସେଇ ଗଛ ଯୋଉ ଲଗା ହେଇଥିଲା ସେଗୁଡାକୁ କଟା ହେଇକି ପାଞ୍ଚ ସାତ ମହଲା ବିଲଡିଂ ହେଇଗଲାଣି।
ହଁ।
ଏମିତି ହେଲେ ଆମର ହିଁ ପ୍ରୋବ୍ଲେମ୍ ନା।
ହଁ ବହୁତ ପ୍ରୋବ୍ଲେମ୍
ଆଗକୁ ତ ଅକ୍ସିଜେନ କିଣିବା ଯେମିତି କରୋନା ଟାଇମ୍ ରେ ଏମାନେ କିଣୁଥିଲେ ଅକ୍ସିଜେନ ବାସ୍‌ ହାଁ ସି ତ ଦିନେ ଦେଖନ୍ତୁ କେତେ ପ୍ରୋବ୍ଲେମ୍ ଦିଲ୍ଲୀ ପଟେ କେତେ ମାନେ ସ ମାନେ ପ୍ରୋବ୍ଲେମ୍ ହୋଉଚି।
ଆମ ତ ମାନେ କଥା ହେଇକି ମୁଁ ବହୁତ ହଁ ମାନେ ଶିଖିବାକୁ ମିଳିଲା ହଁ ବହୁତ ଥାଙ୍କ୍ୟୁ ସୋ ମଚ୍ଚ। ଶୁଭରାତ୍ରୀ ନମସ୍କାର।
ନମସ୍କାର।